ହ୍ୟାଲୋ।
ହ୍ୟାଲୋ।
ସ୍ଵାଗତ ସାର୍।
ଆଜ୍ଞା ଆଜ୍ଞା, କଣ କରୁଥିଲେ ଆଜ୍ଞା?
କଣ କରୁଥିଲି, କିଛି ନାହିଁ ଆଉ, ଏପରି ବସିବା କଥା ଆଉ
ଓହୋ। କଣ ଆ ସନ୍ଧ୍ୟାବେଳେ କୁଆଡେ ବୁଲାବୁଲି ର ପ୍ଲାନିଂ ନାହାନ୍ତି କି ଆପଣଙ୍କର?
ଅଛନ୍ତି।
ଆଉ କେମିତି ଆପଣ ଯାଇନାହାନ୍ତି କୁଆଡେ?
ଯିବା ସନ୍ଧ୍ୟା ହେଇନି ପରା ଆମେ ହଉଛୁ ରାତ୍ର ଚର ପ୍ରାଣୀ, ଆମେ ହଉଛୁ ରାତ୍ର ଚର ପ୍ରାଣୀ ପରା
ଓହୋ ଏମିତି କଥା।
ହୁଁ ହୁଁ ହୁଁ।
ଆଉ ସନ୍ଧ୍ୟା ବେଳୁ ଆପଣଙ୍କର ଖାଇବା କଣ ହେଲାଣି କି ନାଇଁ?
ନାଇ ବା ସନ୍ଧ୍ୟା ଖାଇବା ହେଇନି।
ହୁଁ ହୁଁ।
ଆଉ କୋଉଠି ଅଛ?
ଘରେ ଏଇବା ଅଛି ଗୋଟେ ତ ରାତ୍ର
କଣ ହେଲା?
ଘରେ ହିଁ ଅଛି ମୁଁ ବି ଗୋଟେ ରାତିର ଚୋଟ ପ୍ରାଣୀ
ଓ ହ ଏମିତି କଥା।
ହୁଁ ପରା।
ହଉ ହଉ ଭଲ କଥା।
ହୁଁ।
କଣ ଖାଇଲ?
ହୁଁ କଣ ଖାଇବି ବିସ୍କେଟ ଟିକେ ଖାଇବା ଆଉ।
ବିସ୍କେଟ?
ହୁଁ।
ଭଲ କଥା। ଆଉ କଣ କୁହନ୍ତୁ? କୁଆଡ଼େ ଯିବେ ସନ୍ଧ୍ୟାରେ? ହ୍ୟାଲୋ।
ମୁଁ କହିଲି ତ ଆପଣ ଆପଣ ତ ରୋଷେଇଆ ଆପଣ ଯାହା କହିବେ ତା କରି ଖାଇବା ନହେଲେ।
ହୋଉ କରିବା।
କଣ କରିବା କୁହନ୍ତୁ?
କଣ କରିବା ଆପଣଙ୍କ ଇଚ୍ଛା।
ହୁଁ ହଁ ହଁ।
କଣ କରିଲେ ହେବ?
ହ୍ୟାଲୋ।
ହଁ ଯାହା କରିବୁ ଯାହା କରିବୁ କହ
କଣ ରୋଷେଇ କଲେ ହବ କୁହନ୍ତୁ ଆପଣ?
ଆପଣ କୁହନ୍ତୁ?
ହୁଁ ଦେଖିବା କଣ ହେଲେ କରିବା ଆଉ।
ହୁଁ।
ମୁଁ ଟିକେ ଘରକୁ ଯାଏ ଦେଖି ସାର କଣ କଲେ ଠିକ ହବ।
ହୁଁ ହୁଁ।
ହୁଁ।
ଆଉ ଆପଣଙ୍କର ଘର
ହୁଁ। ଆଉ ଘରେ ସବୁ କଣ କରୁଛନ୍ତି?
ଭଉଣୀ ଯାଇଛି ବଜାର ଟିକେ।
ହୁଁ।
ବାବା କାମକୁ ବାହାରୁଛନ୍ତି।
ହଁ।
ଆଉ ଆ ତ ଏଇଠି କରୁଛନ୍ତି ରୁ ଝାଡୁ କରୁଚି ଆଉ।
ଓହୋ! ଆପଣ?
ଖାଇବାରେ ବ୍ୟସ୍ତ।
ଓହୋ! ଆପଣ ତ ଖାଲି ଏକଲା ଏକଲା ଖାଉଛନ୍ତି ଆଉ।
ହଁ ପରା ଖାଇବାକୁ ପଡୁଛି ଆଉ।
ଚାଲନ୍ତୁ ଗୋଟେ ଆଡେ ବୁଲିଯିବା।
କୁଆଡେ କୁହନ୍ତୁ?
ମୁକ୍ଲିଙ୍ଗିଆ ଯିବା ବର୍ଷା ପାଗରେ।
ହୁଁ କଣ ଦେଖିବାକୁ ମିଳିବ?
ପାହାଡ ସବୁଜିମା ପାହାଡ। ପର୍ବତ, ମେଘ
ଅହ!
ଆଉ କଣ ଦରକାର?
ଏବେ ତ ସନ୍ଧ୍ୟା ହେଲାଣି ଦେଖାଯିବ କି?
ଆସନ୍ତାକାଲି।
ହୁଁ ଆସନ୍ତା ହୁଁ ଆସନ୍ତାକାଲି ସକାଳେ ଗଲେ ହବ
ହୁଁ। ମୁକୁଲିଙ୍ଗଯିଆ, ମୁକୁଲିଙ୍ଗା କେବେ ଯାଇଛ? ହ୍ୟାଲୋ ମୁକୁଲିଙ୍ଗିଆ କେତେ ଥର ଯାଇଛ କହିଲି?
ଥରେ ଥରେ
କେମିତି ଲାଗୁଛି ଜାଗା ଟା?
ହଁ ଠିକଠାକ୍ ଚଳିବ ବହୁତ ଭଲ।
ଅଁ ହଁ।
ପାହାଡ଼ ପାହାଡ଼ ତ ପଇସା ଆଉ।
ହଁ ପାହାଡ଼, ପର୍ବତ ଆଉ ସେ ଯୋଉ ଆମର ତା ପାଖରେ ଯୋଉ ଜଳପ୍ରପାତ?
କୋଉଟା?
କୁର୍ମିଙ୍ଗ ଯିଆ
ହୁଁ। ସେଇଠିକି ବୋଧେ ଯାଇନି ମୁଁ କେବେ।
ଓହୋ! ସେଇଟା ବି ଭଲ ଜାଗାଟା ହଁ ବହୁତ ବଢିଆ।
କେଥର ଯାଇଛ?
ଉଁ ମୁଁ ଯାଇଛି ହବ ଗୋଟେ ତିନି ଚାରି ଥର ଯାଇଛି ଆଉ।
ଅହଁ।
ହୁଁ। ଆସ କୁଆଡେ ଗୋଟେ ଯିବା ଆଉ।
ଯୁଆ ଜୁଆ ନିଶ୍ଚୟ ଜିଆ।
ହଁ।
କାଲି ସକାଳେ କେତେଟାକୁ ବାହାରିବା?
ସକାଳେ ଯଦି ବର୍ଷା ହେଲା ବୋଲି ଯିବା
ହୁଁ।
ବର୍ଷା ହେଲେ ହିଁ ମଜା ଲାଗିବ ତ।
ହଁ।
ଛଆଡା ହେଲାଣି କିନ୍ତି କୁଆଡେ ବୁଲିଆକୁ ଯାଇନ?
ହଁ ଯିବି ଆଉ ଟିକେ ପରେ।
ହଁ ହଁ। ସକାଳୁ ସକାଳୁ ସକାଳୁ ସକାଳୁ ଯାଉଛ ନାଁଇକି।
ହଁ ସକାଳେ ଯାଉଛି ପଡିଆକୁ ଟିକେ। ଦୈନନ୍ଦିନ ଜୀବନରେ ଯେମତି ଆଜିକାଲି ଖାଇବା ହେଲାଣି ଟିକେ ବ୍ୟାୟାମ ନ କଲେ ଆଉ
ଦେହ ସୁସ୍ଥ ରହିବନି।
ଓଁ ମତେ ବି ଯିବାକୁ ପଡିବ ବୋଧ ଆଉ କେତେ ଦିନଙ୍କ ଲାଗିଲାଣି।
ସେଇଥିପାଇଁ ସକାଳେ ଯାଇକି ଟିକେ ପଡ଼ିଆରେ ଦୌଡ଼ କରିକି କିଛିଟା ବ୍ୟାୟାମ କଲେ ଦେହ ଟା ଟିକେ ଫୁର୍ତ୍ତି ରହୁଛି ଆଉ।
ହୁଁ।
ହୁଁ। ନଚେତ୍ ଭବିଷ୍ୟତରେ ସାରା ଜୀବନ ମେଡ଼ିକାଲ ଆମର ମେଡିସିନ ରେ ଦିନ ଯିବ
ଠିକ କଥା ସେଥିପାଇଁ ଟିକେ ଟିକେ ଯିବା କଥା ସକାଳେ ନିଶ୍ଚୟ ଯିବା କଥା।
ଉଚ୍ଚ ରକ୍ତଚାପ, ଡାଇବେଟିସ ଆଜିକାଲିର ଖାଇବାକୁ ରୋଗ ଯାକ ସବୁ ହୁଁ।
ମତେ ବି ଡାକନ୍ତୁ ମୁଁ ବି ଯିବି।
ହଉ ଯିବା। ସକାଳେ ଯିବା ଆସନ୍ତା କାଲି ଠାରୁ ଆଉ ଆସନ୍ତା କାଲି ଉଦୟଗିରି ଯିବା ପରା।
ସମୟ କେତେ ଘଣ୍ଟିକା?
ମୁଁ ଯାଉଛି ସକାଳ ସାତ ଟା ବେଳେ ପଡିଆରେ ପହଞ୍ଚି ଯାଇଥାଉଛି।
ହୁଁ ହୁଁ।
ଛଅଟା ରେ ଉଠୁଚି ଛଅଟାରେ ଉଠିକି ଟିକେ ନିତ୍ୟକର୍ମ ସାରି କି
ହୁଁ।
ସାଇକେଲ ଧରିକି ମୁଁ ଯାଉଛି ପଡିଆକୁ ଆଉ ତାପରେ ପଡ଼ିଆରେ ପହଞ୍ଚି ଟିକେ ଚଲାଚଲି କରି ଟିକେ ତାପରେ ଦୌଡ କରୁଛି ଆଉ। ମୋର ଏବେ ପଚିଶ ମିନିଟ୍, ତିରିଶ ମିନିଟ୍
କା ଆ ପୁରା ଲଗାତାର ଦୌଡ ନା ମଝିରେ ମଝିରେ ଟିକେ ଟିକେ ବିଶ୍ରାମ ନଉଚନ୍ତି।
ନାଇଁ ଲଗାତାର୍।
ଭଲ।
ହଁ।
ହଉ ମତେ ବି ଡାକିବେ ଟିକେ କାଲିଠୁ ମୁଁ ବି ଯିବି।
ହଉ ଯିବା ଏଇଟା ଗୋଟେ କଥା।
ହୁଁ।
ହୁଁ।
କେବେଠୁ ଏଇଟା ଆରମ୍ଭ କଲେଣି ଆପଣ?
ମୋର ଏବେ ହେଇଯିବ ଦୁଇମାସ। ଦୁଇ ମାସରୁ ଗୋଟେ ପନ୍ଦର କୋଡିଏ ଦିନ ତ ଏକ୍ ଏକାନି ସେକାନି ଘର କାମ ସୁବିଧା ଅସୁବିଧା ହେଇକି ବନ୍ଦ ହେଇଯାଇଥିବ।
ହଁ।
ଉଁ।
ଏବେ ଚାଲିଚି ଠିକ୍ ଠାକ୍।
ହଁ ଏବେ ତ ବନ୍ଦ ଅଛି ଦି ତିନି ଦିନ ତିନି ଦିନ ପାଖାପାଖି ହବ ଯାଇନି ଆଉ। ଆସନ୍ତାକାାଲି କାଲି ଠାରୁ ଆଉ ଥରେ ଯିବି ବୋଲି ଭାବୁଚି ଆଉ।
ହଁ।
ହୁଁ
ଏବେ ମୁଁ ବି ଆରମ୍ଭ କଲେ ହବ।
ଆସ ଯିବା କାଲି।
ହଁ ତାହେଲେ ମତେ ବି ଯିବାକୁ ପଡିବ ଅଗା।
ହୁଁ।
ଆଉ ଆପଣଙ୍କର ପଢାପଢି କେତେ କଣ ଯାଉଚି?
ପଢାପଢି ଚାଲିଚି ଆମର ପ୍ଲସଥ୍ରୀ ସରିଗଲା।
ଉଁ ହୁଁ ଯୁକ୍ତ ତିନି ସରିଲା ତାହେଲେ?
ଯୁକ୍ତ ତିନି ସରିଗଲା।
ହୁଁ ହୁଁ।
ଦେଖିବା ବର୍ତ୍ତମାନ କଣ ଇଚ୍ଛା ଭଗବାନଙ୍କର?
ଉଁ ହୁଁ।
ହୁଁ।
ମୋର ବି ତ ସେମିତି ଚାଲିଛି ଏକା ମୋର ବି ସେଇ ଯୁକ୍ତତିନି ସରିଲା।
ଯୁକ୍ତ ତିନି ସରିଗଲା କେଉଁ ବିଭାଗ?
ଆମର ରାଜନୀତି ବିଜ୍ଞାନ ବିଭାଗ ଆପଣଙ୍କର?
ଓହ୍ ଆମର ବି ରାଜନୀତି ବିଜ୍ଞାନ ବିଭାଗ।
ସମାନ୍ ସମାନ୍ ଆଉ।
ସମାନ ସମାନ ବିଭାଗରେ ପଢୁଚେ କିନ୍ତୁ ଜାଣିପାରୁନଥିଲେ।
ହଉ ମୁଁ ଆପଣଙ୍କୁ ଟିକେ ପରେ ନହେଲେ ଫୋନ୍ କରୁଚି।
ହଁ କୁଆଡେ କାମ ଅଛି କି?
ହଁ ଟିକେ ଯିବାର ଅଛି।
ଓହୋ ହଉ ହଉ।
ହଁ ହଉ ହୁଁ ବିଦାୟ।